ଜୟ ଜଗନ୍ନ ଜଗନ୍ନାଥ। ।
ଆପଣ କଣ କରୁଛନ୍ତି?
ଏଠି ଟିକେ ବିଶ୍ରାମ ନଉଥିଲି।
ଓହୋ ବିଶ୍ରାମ ନେଉଥିଲେ ଆପଣଙ୍କର ମୁଁ ଏବେ ମେସେଜଟି ଦେଖିଲି ତ ସେଥିପାଇଁ ମୁଁ ଭାବିଲି ଟିକେ କଲ୍ କରି ଆପଣଙ୍କୁ ଟିକେ ଜଣେଇଦେବି ଏ ବିଷୟରେ।
ଆଚ୍ଛା ଆଚ୍ଛା କୋଉ ବିଷୟରେ କହୁନାହାନ୍ତି?
ଏଇ ଯୋଉ ଆପଣ ମତେ ମେସେଜ କରିନଥିଲେ କି ଆପଣ ମାନେ କହୁଥିଲେ କି ମୋର ଆଜି ପରୀକ୍ଷାଟି ଥିଲା ହେଲେ କଣ ମୁଁ କିଛି ବୁଝିପାରିଲିନି ଆପଣ
ଆଚ୍ଛା ଆଚ୍ଛା ହଁ ହଁ ହଁ।
ତାହା ତାହା ଅବଶ୍ୟ ସେଟା ମୋ ପରୀକ୍ଷା ନଥିଲା ମୁଁ ମୋ ପରୀକ୍ଷା ବୋଲି ମୁଁ କହିନଥିଲି। ତାହା ମୋ ଗୋଟେ ବନ୍ଧୁଙ୍କର ପରୀକ୍ଷା ଥି ଲା ଯିଏ ଆମକୁ ଏ କାମ ଦେଇଛନ୍ତି। ତାଙ୍କର ପରୀକ୍ଷାଟି ଥିଲା ତାଙ୍କରି ପରୀକ୍ଷାଟି ଥିଲା ତ ତାଙ୍କରି ପାଇଁ ହିଁ ମାନେ ମାନେ କଣ କହିଲେ ଆମର ତାଙ୍କରି ପରୀକ୍ଷା ଥିଲା କିନ୍ତୁ ସେ ଆଜି କଣ କହଲେ ନା କହିଲେ କି ଆଜି ଆମେ ଆଉ ପରୀକ୍ଷା ଦେଇପାରୁନୁ କାରଣ ସେ ତାଙ୍କ ପରୀକ୍ଷାଙ୍କୁ ଘୁଞ୍ଚେଇ ଦେଇଛନ୍ତି ଘୁଞ୍ଚେଇ ଦେଇଛନ୍ତି ମାନେ ଆମର କରିଦେଇଛନ୍ତି। ତେଇଶି ତାରିକ କୁ। ତ ସେଥିପାଇଁ ଆଜି ହେଇଲାନି ତ ତେଇଶି ତାରିଖ ଦିନ ବୋଧେ ମତେ ଲାଗୁଛି କି ଆମକୁ ଯିବାକୁ ହେଇପାରେ।
ଆଚ୍ଛା ଆଚ୍ଛା।
। ବ କଣ କୁହନ୍ତୁ ଆଉ ଖାଇବା ଆଚ୍ଛା ଆଚ୍ଛା ହଉଥିବେ।
କହ କହିବି ଆଉ କହି କହି ତ ଥକି ସାଇଲିଣି ଆଜି ସକାଳୁ। ଆଉ କଣ ଖାଇଛନ୍ତି ସକାଳୁ କୁହନ୍ତୁ?
ଖାଇଥିଲି ଆଜି ଆଜି ଆମର ହୋଇଥିଲା ପୁରୀ କୁ ଡାଲମା।
ଆଚ୍ଛା ଆଚ୍ଛା ଭଲ ବେଶ ଭଲ ଖାଦ୍ୟ ଖାଉଛନ୍ତି ସକାଳୁ ସକାଳୁ ଆମକୁ ତ ଖାଇବାକୁ ମିଳୁନି ଆଉ କଣ।
କଣ କରିବା ପୁରୀ ଡାଲମା ଖାଇବାର ଯୋଉ ମଜା ଅଛି ତାହା କୋଉ ସବୁଦିନ ମିଳନ୍ତା କି ଟିକେ ଭଲ ଲାଗନ୍ତା କିନ୍ତୁ ଦିନେ ଅଧେ ତ ମିଳେ ଆଉ କଣ କରିବା।
ମୁଁ ସେଇ ଦିନେ ଅଧେ ବି ମିଳୁନି।
ଦିନ ଅଧେ କଣ ପାଇଁ ଆଗକୁ ମିଳିବ ଆଗକୁ ଆପଣ ନିଜେ ପଇସା କମେଇଲେ ଆପଣ ନିଜେ ମଧ୍ୟ ଖାଇବାକୁ ଯାଇ ପାରିବେ ନା କଣ କହୁଛନ୍ତି?
ହଁ ସେଇଟା ବି ଠିକ କଥା ଦେଖିବା।
ଦେଖିବା କଣ ମୁଁ ଭାବୁଛି ଆଉ ପନ୍ଦର ଦିନି ପରେ ଏଇ ଆମର ସାଇ ମନ୍ଦିର ପାଖରେ ଗୋଟେ ନୂଆ ମାନେ କଣ ମାନେ ଫୁଡ଼ କୋର୍ଟ ଖୋଲିଛି।
ଆଚ୍ଛା ଆଚ୍ଛା। ମୁଁ ଏଇ ବିଷୟରେ ଅବଗତ ନାଇଁ।
ମୁଁ ମଧ୍ୟ ନଥିଲି ମୁଁ ଏଇ ଯିବେ ଏଇ ଦି ତିନି ଦିନି ହବ ଯୋଉ ବୁଲାବୁଲି କରିଆକୁ ଟିକେ ପଳଉଚି ସେଥିରୁ ମୁଁ ଜାଣିଲି କି ଗୋଟେ ନୂଆ ଫୁଡ କୋର୍ଟ ଟେ ଖୋଳିଛି ବହୁତ ବଡ ଫୁଡ କୋର୍ଟ ତ ନୁହେଁ କିନ୍ତୁ ଆମ ବ୍ରହ୍ମେଶ୍ବର ଛକ ଠାରୁ ଟିକେ ବଡ ଫୁଡ କୋର୍ଟ ହବ ସେଇଟା ଆଉ ସେ ଠାର ଆମ୍ବିଏନ୍ସ ବି ବହୁତ ଭଲ ଅଛି ତ ମୁଁ ଭାବୁଥିଲି ସେଠି ଯାଇକି ଟିକେ ଖାଇଆ ପିଆ କରିକି ଆସିଥିଲେ ଫଟୋ ମଟୋ ଟିକେ ଉଠେଇ ଆସିଥିଲେ ଆମକୁ ଗୋଟେ ବେଶ ମଜା ଲାଗନ୍ତା।
ହଁ ନିଶ୍ଚୟ ନିଶ୍ଚୟ।
ହଁ ହଁ ଦେଖିବା ମୁଁ ସେଇଆ ଆପଣଙ୍କୁ ପଛରେ ନିଶ୍ଚୟ କହିବି ଆଗ ଟିକେ ପଇସା ଆସିଯାଉ। ତାପରେ ଦେଖିବା।
ଶ୍ଚୟ ଆପଣ ତ ବେଶ ପଇସା କମଉଛନ୍ତି ମୁଁ ତ ଗରିବ ଲୋକ।
ଆରେ ନା ନା ଆପଣ ସେମିତି କାହିଁ କହୁଛନ୍ତି ଆପଣ ମଧ୍ୟ ନିଶ୍ଚୟ କମେଇ ପାରିବେ।
ହଁ ଦେଖିବା।
ଆପଣ ଭଲସେ କାମ ଯଦି କରିବେ ତ ଆପଣ ନିଶ୍ଚୟ କମେଇ ପାରିବେ ଆପଣ କାହିଁ କମେଇ ପାରିବେନି ମୁଁ ଯେମିତି ପ୍ରଥମେ ମୁଁ ମଧ୍ଯ ମୁଁ ବି ମଧ୍ୟ ଭାବୁଥିଲି କି ଏସବୁ ହେଇଥିବ କୋଉ ପଇସା ମିଳିବ ନ ମିଳିବ ହେଲେ ମୁଁ ବହୁତ ପରିଶ୍ରମ କଲି ସେଥିପାଇଁ ମତେ ପରିଶ୍ରମ ଫଳ ମିଳୁଛି ଆ ପଣ ମଧ୍ୟ ମୋରି ଭଳି କରନ୍ତୁ ନିଶ୍ଚୟ ପାଇବେ।
ନିଶ୍ଚୟ ନିଶ୍ଚୟ ମୁଁ ବି କରିଛି କରିବି।
ମୁଁ ତ ସେଥିପାଇଁ ଭାବିଛି ଆଜି ଦିନଟା ଯାକ ଆଜି ପୁରା ଏଇଥିରେ ସମୟ ଲଗେଇଦବା ଆଜି କାଲି ପୁରା ଲଗେଇଦବା ଦଶ ଦିନି ପର୍ଯ୍ୟନ୍ତ ଏମତି କରିଦେଲେ ଏକା ଥରେକେ ଯେତିକି ହେଇଯିବ ଆମର ସେତିକିରେ ଆମର ନିଜର ଖର୍ଚ୍ଚ ତ ଉଠିଯିବ।
ନିଶ୍ଚୟ ନିଶ୍ଚୟ ମୁଁ ବି ଭାବି ଚି ଆଜି କାଲି ଦୁଇ ଦିନ ଜାଗା ଲଗେଇ ପୁରାଇ
ହଁ ଅବଶ୍ୟ କିନ୍ତୁ ଏଥିରେ କିନ୍ତୁ ମୁଣ୍ଡ ବହୁତ ଖରାପ ହେଇଯିବ କାରଣ ଗୋଟିଏ କଥା କୁ ବାରମ୍ବାର
ନିଶ୍ଚୟ ନିଶ୍ଚୟ ପାଇଁ ଅତ୍ୟନ୍ତ କ୍ଲାନ୍ତ ପଡିଗଲେଣି ଗୋଟେ କଥା ବାରମ୍ବାର କଥା ହବ।
କିନ୍ତୁ ଆପଣ ନିଜେ ଭାବନ୍ତୁ ଆମ ସ୍କୁଲ ସମୟରେ ଏତେ କଥା ହେଉଥିଲେ କିନ୍ତୁ ସେତେବେଳେ ଆମକୁ କେତେ ପାର୍ଟି ମଧ୍ୟ କରୁଥିଲେ ଆଜି ସେଥିପାଇଁ ଆମକୁ ପଇସା ମିଳୁଚି।
ନିଶ୍ଚୟ ନିଶ୍ଚୟ।
ଯଦି ସେଇ କଥା ଆମର ଶିକ୍ଷକ ମାନେ ଜାଣିବେ ତାଙ୍କୁ ମଧ୍ୟ ସେମାନେ ତାଙ୍କ ନିଜ ଚାକିରୀ ପଇସା ଛାଡିଦବେ ମୋତେ ଲାଗୁଚି।
ନିଶ୍ଚୟ ଚାକିରି ଛାଡ଼ି ଦେଇ ଏଟା ଲାଗିଯିବେ।
ହଁ। ଯାହା ହଉ ଗୋଟେ ଦୁଷ୍ଟିରୁ ଦେଖି ଇଆବଲେ ତ ବହୁତ ବେଶେ ଭଲ ହେଲା।
ଇସା ଇସା ଆମେ ତ ଏମିତିରେ କହିବାକୁ ଗଲେ ଏଥିରେ ବହୁତ ମାହିର
କିନ୍ତୁ ଏବେ ସେଇ ଜିନିଷଟା ହିଁ କଷ୍ଟ ଲାଗୁଚି। କହିବାକୁ ଗଲେ
ହଁ ସେଇଟା ବି ଠିକ କଥା।
କିନ୍ତୁ ଆମର ଗୋଟେ ବନ୍ଧୁ ଅଛନ୍ତି ୟବରାଜ ବାବୁ ତାଙ୍କର ଯେତେ ଗପିଲେ ମଧ୍ୟ ତାଙ୍କର କିଛି ହବ ନାହିଁ ସେ ଖୁସିରେ ଖୁସିରେ ଗପି ଯିବେ ଆପଣଙ୍କ ସହ।
ଧୈର୍ଯ୍ୟ ମଣିଷ ଟା ଆଉ।
ହଁ ଧୈର୍ଯ୍ୟ ମଣିଷ ନୁହେଁ ସେ ଆକ୍ଚୁଆଲି କହିବାକୁ ଗଲେ ତାଙ୍କର ଟିକେ ମାନେ କଣ କହିଲେ ଗପୁରା ପ୍ରକୃତି ଅଛି ତେଣୁ ତାଙ୍କର ସେଇ ତାଙ୍କର ମାନେ ଡେଲି ତାଙ୍କର ମାନେ ଆପଣ ଯଦି ଏମିତି ଯଦି ନକଥା ହେବେ ସେ ଆପଣଙ୍କୁ ନର୍ମାଲି ସାଧାରଣ ଭାବରେ କଲ୍ କରି ଆପଣଙ୍କୁ କଥା ହେବେ ଯେ କଥା ହେ ଘଟ ଦି ଘଣ୍ଟା ପର୍ଯ୍ୟନ୍ତ ନ କହିବା ଯାଏ ଆପଣ
ହଁ ନିଶ୍ଚୟ ନିଶ୍ଚୟ ମତେ ବି ଥରେ କଲ୍ କରିଥିଲେ ମୋ ସହିତ ବି ଯେମିତି ଏକ ସମୟ ଗପିଲେ ମୁ ଯେତେବେଳେ ବୁଝିଗଲି କି କେଟେ ବଡ ଗପୁରା
ଯାହା ଥିବେ ଆମକୁ ଏବେ ଜଣା ପଡ଼ିଯାଉଛି।
ନିଶ୍ଚୟ ନିଶ୍ଚୟ।
କିନ୍ତୁ ହଉ ଯାହା ହଉ ତାଙ୍କର ସେଇଥିପାଇଁ ଆଜି ତାଙ୍କୁ ସେ ପଇସା ମିଳୁଛି ତାଙ୍କର ଆଉ କଣ ଦରକାର।
ନିଶ୍ଚୟ ଠିକ କଥା ଭଲ ଆମକୁ ଯେମତି ଟିକେ ଧୈର୍ଯ୍ୟ ମିଳୁ ଆମ ବି ଟିକେ ଆଗକୁ ଭଲ ଭଲ କାମ କରି ଚାଲିବୁ।
ହଁ। ଆମର ଗୋଟ ଆରେ ଦେଖୁନାହାନ୍ତି ମୁଁ ଏବେ ମା କଣା ଅଗ୍ନିକ୍ ଖେଳୁଥିଲି।
ଆଜ୍ଞା।
ଆମ ସାମ୍ନାରେ ଗୋଟେ ଭଲ ବନ୍ଧୁକଟିଏ ତ ନୁହେଁ କିନ୍ତୁ ଗୋଟେ ଭଲ ସ୍ନାଇପରଟି ଥିଲା କିନ୍ତୁ ସେ ସେୟାକୁ ନବା ପାଇଁ ମୁଁ ଯେତେବେଳେ ମୁଁ ବାହାରୁ ଥିଲି ସେ ହଠତ୍ ଜଣେ ମୋ ବନ୍ଧୁ ଜଣେ ସାଙ୍ଗ ମାନେ ନିଜ ସାଙ୍ଗ ଏମତି ମାନେ ଖେଳର ସାଙ୍ଗ ଜଣେ ସେ କଣ କରିଲେ ନା ମୋ ଆ ଗେରେ ଗୋଟେ ମାନେ ବରଫ ନିର୍ମିତ ଗୋଟେ କଭର ରଖିଦେଲେ ଯାହା ଫଳରେ କି ମୁଁ ତାକୁ ଉଠେଇ ପାରିଲି ନାହିଁ।
ଆଛା ଆଛା।
ହଁ ଏପରି ମଧ୍ୟ ସ ମାନେ ସାଙ୍ଗ ଅଛନ୍ତି କଣ କହିବା ତାଙ୍କଠୁ ଶତ୍ରୁ ଆଉ କଣ ଦରକାର?
ନିଜେ ଶତ୍ରୁତା ନିଜେ ପଛବାଟେ ହଉ ଛାଡନ୍ତେ ଆମେ ବଚାର ଷ୍ଟାର୍ଟ କରିଦବା ବିମି ଭଲ ହବ।
ହଁ ହଁ ସମ ତ ପ୍ରଚାର କରିବା କି? ତ ସମୟ ପ୍ରଚାର ଏବେ ଆମକୁ ଟପିକ ଟିକେ ମିଳିଯାଉଛି ନା ତେଣୁ କାହିଁ ସମୟ ପ୍ରଚାର କରିବା।
ହଁ ମାଗଣା ନିଆ ଟ୍ର ଟପିକ କଲେ କିଛି ଅସୁବିଧା ହବନି ତ।
ନା ନା ହେତେରେ କଣ ଅସୁବିଧା ଆପଣ ଆଉ କଣ କୁହନ୍ତୁ ଆପଣ କେବେ ଖେଳିବାକୁ ଆସୁଛନ୍ତି।
ହଁ ସେଇ ମଝିରେ ମଝିରେ କେତେବେଳେ ଟିକେ ଇନଷ୍ଟଲ କରିଦେଉଛି ଫୋନ୍ କାଟି ଦଉଛି ଏମିତି ଆଉ ମୁଡ ଉପରେ ଡିପେଣ୍ଡ କରୁଛି।
ଓହୋ ଆର ଆର ମାସ ତ ନୁହେଁ କିନ୍ତୁ ଏଇ ମାସ ଶେଷ ବେଳକୁ ବା ଗୋଟେ ନୂଆ ଅପଡେଟ ଆସିବ ଯୋଉଟା କି ନବମ ଆନିଭର୍ସରୀର
ହଁ ହଁ ଆଛା ଆଛା।
ସେଥିରେ ଆପଣ ନିଶ୍ଚୟ ଆସିବେ କାରଣ ବହୁତ ବହୁତ ଭଲ ଭଲ ଜିନିଷ ଆସୁଛି।
ଆଚ୍ଛାମତି ହେଲେ ବି ଇନଲ କରିଦେବି ଆଉ।
ସ୍ପେନ କରିଥିଲି ଗୋଟେ ସବୁଠୁ ଗୋଟେ ଭଲ ବଣ୍ଡଲଟା ମୋର ଉଠିଗଲା ମାନେ ଗୋଟେ ଜର୍ସିଟେ କ୍ରିକେଟ ଜର୍ସି ଫୁଟବଲ ଜର୍ସିର
ମଙ୍ଗରଚଥିଲେ ସାନ୍
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଧନ୍ୟବାଦ।
ଅଲଟ ବସ୍ ଭଲ କଥା ମୁଁ ଭିତରେ ଇନଷ୍ଟଲ୍ କରୁଛି।
ଆଉ ଆପଣ ଜାଣିଛନ୍ତି ମୁଁ ବିନା ଡାଇମଣ୍ଡ ରେ ଲଗେଇକି ତାକୁ ମାନେ ଉ ଉଠାଇଥିଲି ମାନେ କହ୍ନେନା କି ମୋର ମାନେ ଫାଷ୍ଟ ଟୋକନ ହିଁ ଉଠିବାରଥିଲା।
ଆଛା ଆ୍ଛା ମୋର ବି ଗୋଟେନେ କାର୍ଡ ଆପଣ ଜାଣିଥିବେ ଯଉରେ ଆମର ନାମଟି ଚେଞ୍ଜ କରିହବ। ସେଇ କାର୍ଡ ଟି ବି ଭାବିଥିଲେ ପିନରେ ଉଠେଇବି ବୋଲି।
ତାହା କଣ ଆପଣଙ୍କ ଉଠିଲା ନା ଉଠିଲା ନାହିଁ?
ନା ଉଠିବାର ଥିଲା ତ ଚେ ତାପରେ କିନ୍ତୁ ମୁଁ ତାପରେ ପରେ ହିଁ ଗେମ୍ ଟା କାଟିଦେଲି ଭାବୁଚି ଆଉଥରେ ଇନଷ୍ଟଲ କରିକି ସେଇଟାକୁ ଉଠେଇଦେବି ଉଠେଇ ସାରିଲା ପରେ ମୋର ନାମଟି ଚେଞ୍ଚ କରିଦେବି।
ଓହୋ ନାମ ତ ମୁଁ ଯାହା ରଖିଥିଲି ମୋର ଆପଣ ଦେଖି ଥିବେ ତାହା ବହୁତ ସିମ୍ପଲ ଆଉ ଭଲ ମଧ୍ୟ ଲାଗୁଛି ତେଣୁ ମତେ ଚେଞ୍ଚ କରିବାକୁ ତ ଇଚ୍ଛା କିନ୍ତୁ କଣ ରଖିବି ଜାଣିପାରୁନାହିଁ।
ହଁ ଅବଶ୍ୟ କି ନା ଆମ ଭଲ ଅଛି ବେଶୀ କିଛି ଚେଞ୍ଚ କରି ଯାତ୍ରା କରିବା
ହଁ କାରଣ ମୋର ବହୁତ ସାଧାରଣ ହିଁ ଅଛି ନା ତେଣୁ ମୁଁ ଚାହୁଁଥିଲି କି ଚେଞ୍ଚ ନକ କଲେ ଭଲ ହୁଅନ୍ତା।
ନିଶ୍ଚୟ ନିଶ୍ଚୟ ମୋର ଟିକେ ଅଖାଡୁଆ ନାଁ ଅଛି ତ ସେଥିପାଇଁ।
ହଁ ଆପଣଙ୍କର କଣ ରୋବି ଫୋବି ଅଛି ସେଇଟା ଟିକେ ଭଲ ଲାଗୁନାହିଁ ମାନେ ସେଟା ତ ଆପଣଙ୍କର ମାନେ ଗେଷ୍ଟ ଆକାଉଣ୍ଟ ଥିଲା ବୋଧେ। ଏଥିପାଇଁ ଏପରି ଅସୁବିଧା ହୋଇଥିଲା।
ଏଇ ଏବେ ଅଛି ତ
ନିଶ୍ଚିନ୍ତ କରନ୍ତୁ ମୁଁ ତ ମୁଁ ତ କହିବି ଆପଣ ମୋରି ଭଳି ଗୋଟେ ସାଧାରଣ ନାମଟି ରଖନ୍ତୁ ଯାହାକି ଆଗାମୀ ଦିନରେ ମାନେ ବହୁତ ହି ମାନେ ଭଲ ଲାଗିବ।
ନିଶ୍ଚୟ ନିଶ୍ଚୟ।
ଆପଣ ଜାଣିଛନ୍ତି ମୁଁ ଏବେ ମାଗଣା ମାଗଣା ଖେଳୁଥିବା ସମୟରେ ମୁଁ ଏକୁଟିଆ ମାତ୍ର ଜୀବିତ ଅଛି ମୋ ସାମ୍ନାରେ ଚାରି ଚାରି ଜଣ ପିଲା ଅଛନ୍ତି।
ଆଚ୍ଛା ଆଚ୍ଛା ତା ଲାଗିଯାନ୍ତୁ ଯୋଦ୍ଧରେ ଭାବିଛନ୍ତି ଆପଣ ବଡ ଯୋଦ୍ଧରେ ଅଛନ୍ତି ମାରି ଚାଲନ୍ତୁ।
ହଁ ଏବେ ମୁଁ ଅଭିମନ୍ୟୁ ହେଇକି ମରିଗଲି। ମୁଁ ଏବେ ଆଉ ଟିକେ ହୋଇଥିଲେ କଣ କରିପାରି ଥାନ୍ତି ମୋର ହେଇ ଯୋଉ ଫୋନ ରେ ତ ଭଲ ସେ ଖେଳି ହେଉନାହିଁ ତେଣୁ ମୁଁ ହାରିବାକୁ ହିଁ ମତେ ବାଧ୍ୟ ହେଲା।
ତାହେଲେ ଗୋଟେ ବସ୍ ଭଲ ଗେମିଙ୍ଗ ଫୋନ ଟେ କିଣି ଦିଅନ୍ତୁ।
ନା ନା ମୁଁ ଜାଣି ଶୁଣି ସେ ଗେମଙ୍ଗ ଫୋନ ଚାହୁଁନି କାରଣ ଗେମ ଫୋନ୍ ଯଦି କିଣିବି ସେ ଗେମ୍ ରେ ଯଦି ପଶିଯିବି ଆଗାମୀ ମୋର ଭବିଷ୍ୟତଟି ଖରାପ ହେଇଯିବ ମୁଁ ତ ଗେମର ହବାକୁ ଚାହେଁନି ତ କଣ ପାଇଁ ମୁଁ ଗେମଙ୍ଗ ଫୋନ ଟି ଆଣିବି?
ଆପଣ ମଝିରେ କହୁଥିଲେ ଗେମର ହବାକୁ।
ତାହା ତ ନିଶ୍ଚୟ ମୁଁ କହୁଥିଲି ମାନୁଛି। ତାହା ଟିକେ ଛୋଟବେଳେ ଟିକେ ଆପଣ ଜାଣିଥିବେ ଛୋଟବେଳ ସେ ସବୁ ଜିନିଷରେ ଆମର ଟିକେ କେତ କେ ତେ କଥା ଆମ କହିଯାଉ କିନ୍ତୁ ତାହା ସବୁ ତ ସ ତା ତ ହୋଇନଥାଏ ନା।
ନିଶ୍ଚୟ ନିଶ୍ଚୟ ଆଉ ଯେହେତୁ ଆମର ସମୟ ଅତିକ୍ରମ କରିଗଲାଣି ତ ଆମେ କୁଆଡେ
ହଁ ହଁ ଠିକ ଅଛି କିଛି ଅସୁବିଧା ନାହିଁ ଜୟ ଜଗନ୍ନାଥ।